କରୁଛ?
ହେମିତି ବସଥିଲି। ଆମର ତ ଯୋରସେ ପଢାପଢି ପଢାପଢି ମୁଁ ଆଉ ପଢୁନି। ବହୁତ ପାଠ ପଢ଼ୁଚୁ ତୁ।
ତଥାବି କେତେ ପାଠ ପଢିଦେଲୁ?
କଣ ପ୍ଲସଥ୍ରି କଲେ କି?
ହୁଁ।
ତାପରେ। ଏ ଭୁବନେଶ୍ଵରରୁ ଆଣିକି ବ୍ୟାଙ୍କ ପାଇଁ ପଢିଲି। ତାପରେ ଚାପଟର କ୍ଲୋଜ।
ଯାହାହଉ ତମେ ତ ତାହେଲେ ବହୁତ ଆଗେଇ ଯାଇଛ।
କଣ ମଁ ଆଗେଇଚି।
ଆଉ ତମଠୁ ବହୁତ ପଛରେ ଆମେ ରହିଗଲୁ।
କାଇଁ?
ଆମେ ସେଇ ପ୍ଲସ ଥ୍ରୀ ପର୍ଯ୍ୟନ୍ତ ରହିଗଲୁ ଆଉ ଆଗୁକୁ ବଢି ପାରିଲୁନି।
ସେମତି କୁହନି ସେମିତି କହିଲେ କଣ ହବ ଯୋଉ। ଅ ଏଇ ଯୋଉ କଣ ମାନେ ପଢ଼ିଦେଲେ ହେଇଯିବ ଏ ଯୋଉମାନେ ଗାଁରେ ଜଙ୍ଗଲରେ ରହୁଛନ୍ତି ସେମାନେ ଏଇ ପାଠ ପଢୁନାହାନ୍ତି ତା ବୋଲି ସେ କିଛି।
ନାଇଁ ମୁଁ ବି ଥରେ ଥରେ ଭାବୁଛି ଆମ। ଆର୍ଥିକ ଅବସ୍ଥା ଅନୁସାରେ ଢେଲି ଯାଇ ଯାଇଛି ଭା
କଣ କହିଲ?
ମୁଁ କହିଲ ଆମ ପରିବାରର ଆର୍ଥିକ ଅବସ୍ଥା ଅନୁସାରେ ସେଇ ଟାଇମ ରେ ଯାହା ଥିଲା। ସେଇ ଅନୁସାରେ ଢେଲି ଯାଏ ଯାଇଛି।
ସମ୍ପର୍କ ଅଛି ହେଲା ଆର୍ଥିକ ଅବସ୍ତା ସମସ୍ତଙ୍କର ସେମିତି ହିଁ ଥାଏ ହେଲା। ଯେହେତୁ ମାନେ ଅ ଯୋଉ ଏତେ ମାନେ। ମିଡିଲ୍ କ୍ଲାସ ବୁତ ଯେହେତୁ ହବନା ଏମିତି।
ହୁଁ ନା ଆମର ମି ଇଡିଲ୍ ମୋ ସାଙ୍ଗେ ମିଡିଲକୁ ଆସିବା ପର୍ଯ୍ୟନ୍ତ
ସେମତି ହିଁ ହେଲା ତମେ ତମ। ଜୀବନ କାଳରେ ଯେତକ ଅ କରିଥିଲ ତମେମାନେ ଏଇ ଯେ ତଳ ମୁଁ କହୁଚି ତମେ ଯେତେବଳେ । ଏ ମାନେ ଇଏ ମଁ ସେତେବେଳେ ସବୁ ପିଲାମାନଙ୍କର। ତମେବି ତମେ ବି ସେମତି ମାନେ। ଆର୍ଥିକ ଅବସ୍ଥାକି ଏମତି ଖରାପ କରିବନି ଯେ ତାଙ୍କ ମାନଙ୍କ ପାଇଁ ପ୍ରୋବ୍ଲେମ ହବ। ସେମିତି ହି କରିବାକୁ ଟ୍ରାଏ କର।
କହିଲି ଯୋଉ ଟାଇମରେ ପଢିବା କଥା ସେଇ ଟାଇମରେ ବାପା ଚାଲିଗଲେ ଆଉ ପଢିବୁ କଣ ଆଉ।
ଓହୋ କଣ ହେଇଥିଲା ତାଙ୍କର?
କେମିତି ଦେହ ଖରାପ ହେଲା ହଠାତ୍ ଚାଲିଗଲେ ଆଉ।
ଓହୋ। ଆଚ୍ଛା।
ମୋର ସେତେବେଳେ ପାଖାପାଖି ଦିତୀୟ କ୍ଲାସ ହେଇଥିଲା ବୋଧେ।
ଏତେ ଛୋଟବେଳୁ ।
ହୁଁ।
ଓ ମାଇଁ ଗଡ଼।
ତ ମୁଁ ସେଇ ହିସାବ ସେଇ ହିସାବରେ। ଦେଖିବାକୁ ଗଲେ ମୋ ବୋଉ ଢେର ପର୍ଯ୍ୟନ୍ତ ପଢ଼େଇଛନ୍ତି।
ତମ ଘରେ କିଏ କିଏ ଅଛନ୍ତି?
ଆମେ ଦି ଭାଇ ବୋଉ।
ହ ଓହୋ ଛୋଟ ଭାଇ
ପୁଣି ଭାଇ ନାଇଁ ସେ ବଡ଼ ଭାଇ ବଡ଼ ଭାଇ ସେ ହାଇ ବିଜ ଫିଜିକଲ ଡିଜେବଲ
କଣ?
ହ୍ୟାଣ୍ଡିକ୍ୟାପ୍ ବିନା କେମ୍।
ଓହୋ ତାଙ୍କର କଣ ହେଲା?
ସିଏ ଜନ୍ମରୁ ସେମତି ମାନେ ମାନେ ସେ ଏତେ ବି ଇଏ ନୁହଁ ଚା ଚାଲା ବୁଲା ସବୁ କାମ କରିପାରୁଛନ୍ତି। କେବଳ ହାତବି ଗୋଡ ଟିକେ ଫୁଲେ ଆଉ
ଅ ସେ ମ୍ୟାରେଜ କରିଛନ୍ତି।
ନା।
ଓହୋ ସେ କେତେ ତମଠୁଁ ବଡ କି
ସିଏ ମୋ ଠୁ ଆଉ ତିନି ବର୍ଷ
ହଁ ଜମା ତିିନି ବର୍ଷ
ହୁଁ
ଓହୋ ଏବେ ତାହଲେ ମାନେ ଘର କିଏ ଚଳୁଛି
ଆଗରୁ ତ ମା ଚଳୁଥିଲେ ଏବେ ଆମେ ଚଳୁଛୁ ଆଉ
ହଁ ହଁଁ ହ ମାନେ କହୁଛି ମାନେ କିଛି ମାନେ ଭାବୁନ ତ
ଏଇ ଭାବିବାରେ କଣଅଛିଆମେ ଯୋଉ ଜିନିଷ ଟାକୁ ମାନେ ନିଜେ ଦେଖ
ହଁ ଯୋଉ ମା କଣ ମାନେ କଣ କରନ୍ତି କି ମାନେ ପଢାପଢି
ସିଏ ଆମର ଯୋଉ ଅଛି ହାଇସ୍କୁଲ ସେଠି ରୋଷେଇ କରନ୍ତି
ଶୁଣି ପାରୁନି
ହାଇ ସ୍କୁଲ ଯ ଅଛି ସେଠି ରୋଷେଇ କରନ୍ତି
ହ ହଁ ଆଗରୁ କରୁଥିବେ ବୋଧେ ଆଉ ଏବେ କଲନାହାନ୍ତିି
ନାଇଁ ଦିଦି ଅଛନ୍ତି ସେ ଅଛନ୍ତି ତାଙ୍କର ବି ଆଉ ଦୁଇ ତିନି ବର୍ଷ ଭିତରେ ସରିଯିବ
ଓହୋ ହ ହଁ ମୁଁ ସେଇଠା ହେବି କିଛି ନାଇ ଏ ଯୋଉ ଆଉ ତାଙ୍କ ମାନେ ତମ ବାବା ପୁଅର ଏମତି ହେଇଥିଲା ସେ ତମେ ଆଜି କିଛି ଗଟେ ପର ମାନେ ଘରକୁ ବିକି ତେ ଜାଣିଛ ନା ଏତେ ଅସୁବିଧାୁ ତ ଇଏ ହଉଛି
ହଁ ନା ସେଇଥିପାଇଁ ତ ସେଇଥିପାଇଁ ତ ଏତେ ପର୍ ଚାଲିଛି ନା
ହଁ କିଛି ନାହିଁ ଏତେ ମାନେ ମାଇଣ୍ଡ କୁ ନିଅନି ମାନେ ଅ କାମ କର ଅ
ନାଇଁ ମୁଁ ସେଇ ଜିନିଷ କୁ ମୁଁ ସେଇ ଜିନିଷକୁ କେବେଠୁ ମନରେ ଭଲ ଦେଇଛି କାରଣ ତାକୁ ଧରିକି ବସିଲେ ଆଗକୁ ବଢେଇବନି
ହଁ ତମେ ବି ଘରେ ପିଲାମାନଙ୍କୁ ପାଠ ପଢଉନ
ପାଠ ପଢ ଆ କଣ ପାଠ ପଢିବା ଆଉ ଏବେ କାମ ଯଥା ସେଇଟା ଆକ୍ଚୁଆଲି ରହିଲେ କଣ ଗୋଟେ ବନ୍ଧା ହେଇକି ରହିଲା ଭଳିଆହେଇଯିବ ନା ତମେ ଘରକୁ କୁଆଡେ ଯାଇପାରିବ ନା କିଛି କୁଆଡେ ଯାଇପାରିବନି ମାନେ ଯାହାବି କର ସେଇ ଟାଇମରେ ପହଞ୍ଚିବାକୁ ପଡିବ।
ହଁ
ଏମିତିରେ କଣ ହଛି ମୁଁ ଯୁଆଡେ ଗଲିି ଯହା ଗଲେ ହଁ ନାଇଁ କଣ କାମ ପଡିଲା ତ ରହିଲେ କାମ ସାରିଲେ ଆସିଲେ ଏମିତିରେ ଆଉ ସେଇଟା ସମ୍ଭବ ନୁହେଁ ମୁଁ କିନ୍ତୁ ଆଗ ଆଗରୁ ମୁଁ କରୁଥିଲି ସେଇଆ।
ହଁ
ଓ ଆମର ପଢାପଢି ବି କରୁଥିଲି ପ୍ଲସ ଟୁ କରିଥିଲି।
ମୁଁ କଣ ନେଇଥିଲେ କି?
ମୁଁ ଆମର ଅନରସ ଥିଲା ଓଡିଆ।
ହଁ
ମୋତେ ତ ଦିଇଟା ସବଜେକ୍ଟ ଭଲ ଲାଗେ ଓଡିଆକୁ ରାଜନୀତି ବିଜ୍ଞାନ।
ଓଡ଼ିଆ ଆଉ
ରାଜନୀତି ବିଜ୍ଞାନ।
ଆଁ ହଁ
ଏଇ ଦିଟା ଟପିକ ମୋତେ ସବୁଠୁ ବେଶୀ ଭଲ ଲାଗେ କିନ୍ତୁ ଓଡିଆ ଟା ଖାସ କରି ଟିକେ ଅଧିକା ଆଉ।
ହଁ ହୁଁ
ଆଉ ତମେ ଗ୍ରାଜୁଏସନ ରେ କଣ ରଖଥିଲ ଅନର୍ସ?
ଆକାଉଣ୍ଟିଙ୍କି କଣ କମର୍ସ ଆ ଚାଲ ଟ୍ୟାଲେଣ୍ଟେଡ ଲୋକ।
ଟାଲେନ୍ଟ ନା ଛେନା ଗୁଡ ହ।
ଆ ନୁଆ କଣ?
ନା ସେମିତି କିଛି ନୁହ ମତେବି ମୋର ମୋର କିଛି ମନେ ହିଁ ରୁହନି ପାଠ ଶାଠ କିଛି ମନେ ରୁହନି।
ପ୍ଲସ୍ ଟୁ ରେ କିଏ ପାଠ ପଢ଼ିବାକୁ ଯାଏ କି।
ହିଁ ହିଁ ହ। ମାନେ ବହୁତ ପାଠପଡେ ବହୁତ ପାଠ ପଢେ କିନ୍ତୁଁ ମୋର ପାଠ ହୁଏନି।
ମାନେ ଭୁଲ ଭୁଲକଡା ଭୁଲି ଯାଏ।
ଆ ମୋର ଏଇ ଜିନିଷ ଟା ଏବେ ହଉଛି ସେତେବେଳେ ମନେ ରହୁଥିଲା ଏବେ ମୁଁ ଭୁଲି ଯାଉଛି।
ନା ମୁଁ ଆଗରୁ ବହୁତ ପାଠ ପଢେ କିନ୍ତୁ ମୁଭୁଲେନି।
ମୋ ମୋର ଆଗରୁ ଗୋଟେ ହେଇଥିଲା କହିଲ ମୁଁ ଘଷି ଘଷି ମନେ ରଖିଦିଏ। ଆମର ଗୋଟେ ପିଲା ଆର୍ଟସରେ ଏ ତର୍କଶାସ୍ତ୍ର ଗୋଟେ ରହୁନି।
ହଁ।
ମୋ ଦ୍ଵାରା ଟିକେ ସେତେ ଭଲ ହୁଏନି ମୁଁ ମାନେ ଆମର ଏଜାମ ଦିନ ପାଖାପାଖି ଅଠର ତ ଏ ଯବ ଘୋସିକି ଯାଇଥିଲି।
ହଁ।
ଆଉ ଭାଗ୍ୟ ଭଲ ଦେଖ ସେ ଯୋଉ ତକୁ ମାନେ ଘଷିକି ଯାଇଥିଲ ସେଇ ତକ ହିଁ ପଡିଥିଲା।
ହଁ ଛାଡ଼ ପାଠ ଫାଠ ଉଠାନି ମୋ ମୁଣ୍ଡ। ଖରାପ ହେଇଯାଉଛି। ପାଠ କଥା କହିନେ ମୋ ମୁଣ୍ଡଖରାପ ହୁଏ।
ଆଉ ତା ଆଗରେ ପାଠ ପଢେଇିବାକୁ ଇଚ୍ଛା ହଉଛି।
ହଁ ଏବେ ବି ଘରେ ମାନେ। ପଢିବା ପାଇଁ କହିବେ। ଆଉ ମୁଁ ଭଗବାନକୁ ପ୍ରାର୍ଥନା କରୁଛି ମୁଁ ହେଲା ଆଉ ଟିକେ। ପାଠ ପାଠ ପଢନ୍ତି ହେଲେ ମୋର ଏତେ ମନେ ରହିବ ସବୁବେଳେ।
ନାଇଁ ମୋର।
ତାହେଲେ ପାଇବା କି? ଆଉ ପାଠ ପଢା ପଢି କରିବୁ ତୁ କର ନହେଲେ ନାଇ। ଆ ଜୋଉତ ଚାକିରି କରିଛୁ ଛାଡ ହେଲା।
ହୁ ବା ସମସ୍ତଙ୍କ ତ ମୁଖ୍ୟ ଲକ୍ଷ୍ୟ ସେଇଠି ଆଉ।
ହଁ ଝିଅ ପିଲା ମାନେ ନା ସେଥିପାଇଁ ଆଉ।
ହୁଁ ଆମ ଘରେ କାହିଁ କହୁନାହାନ୍ତି କେଜାନି।
କଣ।
ହ ହଉ ଉ।
ସଦୁ ମୋ ନଣନ୍ଦ ତ ମୋ ଦଡ ଭାଣିଜୀ ତାପରେ ତମେ ନା ଆଉ।
ହଁ ମୁଁ କହିଲି ତମକୁ ଯାଚୁଛନ୍ତି ଖାଇବା ପାଇଁ କିନ୍ତୁ ତମେ ଖାଉନ।
ହେ ହେ ହେ ହଁ।
କେବେ ଆମକୁ ମିଳୁନି।
ହୁଁ ମୁଁ ଘରେ ଫ କରି ଘରକୁୁ ବାହାରିଲି ଆ ଭ ସବୁଠୁ ବେଟର ଯୋଉ ଧମନ ରହିବ ଭଲ ଆରାମ୍ସେ ଖାଇବ ପିଇବ ଶାନ୍ତିରେ ରହିବ ଏ ବାହାଘର ଫାଘର ଏ ଧନ୍ଦାରେ ପଶିବୁ ମୁଣ୍ଡ ଖରାପ ହେଇଯିବ କଣ କରିବ ଝିଅ ପୁ ହଁ ଯେହେତୁ ଝିଅ ପିଲା ଯଦି ଗର୍ଣ୍ଣମେଣ୍ଟ ଜବ କରୁଥାନ୍ତି କେବେ ବି ବାହା ହେଇନଥାନ୍ତି।
ପ୍ରାଇଭେଟ୍ ଯବ ବୋଲି ବାହା କରିଦେବେ।
ହଁ ହ ହ
ଆ
ହୁଁ ସେଇଥିପାଇଁ ପ୍ରାଇଭେଟ୍ ଜବ୍ କରିଛି ତ ବାହା ହେଇପଡ଼ିବି।
ଆରେ ଯାହା ହେଲେ ବି ଆତ୍ମନିର୍ଭରଶୀଳ ନା ନାଇଁ।
ହୁଁ
ଯାହା ହେଲେ ବି ଆତ୍ମନିର୍ଭରଶୀଳ ନା ନାଇଁ।
କେଉଣ ଖଲି
ମୁଁ କହିଲି ଯାହାଲେବି ଆତ୍ମନିର୍ଭରଶୀଳ ନା ନାଇଁ।
ହ୍ୟାଲୋ
ହ୍ୟାଲୋ
ହଁ
କହିଲି ସେଲ୍ଫ ଏମ୍ପଲୋଏଡ୍
ହାଁ ହଁ ହଁ। ଓ ହୋ ମୁଣ୍ଡ ଖରାପ। ମତେ ତ ବହୁ ଜୋରେ ନିଦ ତ ଲଗିଲାଣି
କରେ।
ହଁ ହଉ ରହୁଛି। କାଲି କଲ କରିବି ଆଉ।
ହଁ।
ହଉ।